ଆଉ କଣ କରିଦେ
ବନ୍ଧୁ ଆମ ପଟେ ତ ଭୋଉତ ଜୋରେ ବର୍ଷା ହୋଉଚି ଆମେ ଘରେ ବସଚୁ କୁଆଡେ ଯାଇପାରୁନୁ।
ଓହୋ। ଆଉ ଆମର ଆଡେ ବି ସେଇ ବର୍ଷା ତୁର ସକାଳୁ ଲାଗିଚି ଆଉ ବର୍ଷା ତ ଛାଡିବାର ନାହିଁ ଆଉ କଣ କରିବା। ଥଣ୍ଡା ଫଣ୍ଡା ହେଇଯାଇଚି ଆଉ। ଆମ ଏଇ ଚୁଡ଼ା, ଚାଆ, ବିସ୍କୁଟ, ମିକ୍ସର।
ଆଚ୍ଛା ଆଚ୍ଛା ଆଉ ବନ୍ଧୁ ଆଉ କଣ ଚାଷ ବାସ କରିବାକୁ କହୁଥିଲେ କଣ ହେଲାଣି ଚାଷବାସ କଥା?
ଦଶାଟା ତ ଲାଗି ରହୁଚି ଚାଷ ହବ ଆଉ।
ଆଜ୍ଞା?
ବର୍ଷାଟା ତ ହୋଉଚି ଚାଷବାସ ହବ ଆଉ।
ଅ ଆଚ୍ଛା ଆପଣ ଚାଷ ହେଇନି ଆପଣଙ୍କର କଣ କଣ ଚାଷ ହୁଏ?
ଆମର ଚାଷ ହୁଏ ଏଇ ସବୁ ଧାନ ଫାନ ଲଗାନ୍ତି ପରିବା ପରିବା ଲଗାନ୍ତି ଆଉ।
ଆଚ୍ଛା ଆଚ୍ଛା ଆଉ ବନ୍ଧୁ ଆପଣଙ୍କର ବାପା କଣ କରନ୍ତି ବନ୍ଧୁ?
ବାପା ମା ତ ଦେହ ଭଲ ନାହିଁ ଏ ଘରେ ରହିଛନ୍ତି ଆଉ କଣ କରିବେ?
ହଁ ବାପାଙ୍କର ଦେହ କଣ ହେଇଯିବ ବନ୍ଧୁ?
ମୋର ଆକ୍ସିଡେଣ୍ଟ ହେଇଯାଇଥିଲା ଘରେ ବହିସଥିଲି ଏବେ ଆଉ।
ଆଚ୍ଛା ଆକ୍ସିଡେଣ୍ଟ ହେଇଗଲା କଣ ବାପାଙ୍କର କୁଆଡେ ଯାଉଥିଲେ କି?
ହେଇ ଯାଇଥିଲି ଟିକେ କାମରେ ଆକ୍ସିଡେଣ୍ଟ ହେଇଗଲା ଆଉ ଆଉ କୁହ ନା କଣ କରିବା।
ଆଚ୍ଛା ଆପଣ ବାପା ଭଲ ଅଛନ୍ତି ନା?
ହଁ ଭଲ ଅଛନ୍ତି ଆଉ। ଆଉ ଆପଣ କଣ ଦେହ ପ ଭଲ ଅଛି?
ଆଁ ମୋର ତ ଦେହ ଭଲ ଅଛି କିନ୍ତୁ ଥଣ୍ଡା ଟିକେ ହେଇଯାଇଛି ଆଉ।
ଓହୋ ତ ପାଗ ସିଜନ ଚେଞ୍ଜ ସବୁ ଥଣ୍ଡା ହଉଛି ସମସ୍ତେ ତୁ ମତେ ବା ଥଣ୍ଡା ହେଇଯାଇଛ।
ହଁ ସିଜନ ଚେଞ୍ଜ ହଉ ପାଗ ଚେଞ୍ଜ ହଉଛି ନା। ବର୍ଷା ହଉଛି ନା ଆଉ ସେଇଥିପାଇଁ କିଛି କରିହଉନି।
ଓହ ଆଉ ଥଣ୍ଡା ଟା ହେଇଯାଇଛି ଆଉ କଣ କରିବା।
ହଁ ଆଉ ବନ୍ଧୁ କଣ ଖାଇଥିଲେ?
ଆାଇ ଚା, ଚୁଡା, ବିସ୍କୁଟ, ମିକ୍ସଚର। ଆପଣ କଣ ଖାଇଥିଲେ?
ବନ୍ଧୁ ଆମେ ତ ଏଇ ରୁଟି ଖାଇଥିଲୁ ଆଉ ସନ୍ତରା ଟ ଖାଇଥିଲୁ। ଆଉ ବନ୍ଧୁ ଆଉ ଆପଣ ମାଛ ଚାଷ କରିବାକୁ କହୁଥିଲେ କଣ ଲାଗି?
ମାଛ ଚାଷ ଟା ହବ ଆଉ ଚାରି ଖା ଟିକେ କମିଲେ ହବ ଆଉ।
ଆଉ ବନ୍ଧୁ ଆଉ କଣ ଅ ଆପଣ ରଜରେ କୁଆଡେ କୁହା ଯାଇଥିଲେ ବୁଲିଆକୁ।
ଗଜରେ ଆମର ଉଦୟଗିରି, ରତ୍ନଗିରି, ନେମାଳ ମିନି କେଦାରନାଥ ଚଣ୍ଡିଖୋଲ ଯାଇଥିଲୁ ଆମ ମହାବିିନାୟକ।
ଆପଣ ଆମକୁ ଟିକେ ଡାକିଲେନି।
ଆ କଣ ଟିକେ ଡାକିନଥିଲେୁ ଡାକିବା ଆଉ ଯିବା ଛଡା ଆଉ।
ଆଉ ବନ୍ଧୁ ଆଉ କଣ କହୁଥିଲି ମଁ ଯୋଉ ଆପଣ ଯୋଉ ଏପଟେ ନୂଆ ଗୋଟେ ମନ୍ଦି ରହିଛି ଆପଣ ଗଲାଣି ବୁଲିବାକୁ?
ଚଣ୍ଡିଖୋଲରେ।
ଆପଣ ଆଜ୍ଞା ଆଜ୍ଞା।
ହଁ ମୁଁ ଜଗନ୍ନାଥ ମନ୍ଦିର ତ ବୁଲି ଆଇଲିଣି।
ଆଉ ଆପଣ ଏପଟେ ଲଲତିଗିରି, ଉଦୟଗିରି
ହଁ ସବୁ ବୁଲିିବାଲେ ଲଲତିଗିରି, ଉଦୟଗିରି ସବୁ ବୁଲି ଆଲୁ ଆପଣ ଯାଇ ନା ଯାଇନାହାନ୍ତି?
ନାଇଁ ଆଜ୍ଞା ମୁଁ ତ ରଜରେ ଏ ବର୍ଷ କୁଆଡେ ଯାଇପାରିଲିନି ଆଉ ଗରମ ହବ ଖରା ଦୁ ଗରମ କୁଆଡେ ଯାଇଗଲାନି ବନ୍ଧୁ ଆମେ ତ ଘରେ ଥିଲୁ ଆଉ। ଏପଟେଟା ଥିଲା ମିଲନ ବୋଲି ଗୋଟେ ମନ୍ଦିର ଆମର ଭଲ ମନ୍ଦିର ସେଇଠି ଆମେ କାଟିଲୁ। ଆଜ୍ଞା ସେଇଠି କାଟିଦେଲୁ କୁଆେ ଯାଇ ହେଲାନି ଆଉ।
ଭିଡ ଥିବା ପ୍ରବଳ ମିଲନ୍ତେ।
ହଉ ପ୍ରବଳ ଭିଡ। ଭିଡରେ ପ୍ରବଳ ଯାଇ ହେଲାନି କୁଆଡେ ବୁଲି ହେଲାନି ସେଇଠିମ ଆ ମୋର ବନ୍ଧୁ ଦି, ଚାରି ଜଣ ମିଶିକି ଯାଇଥିଲୁ। ଆଉ ବନ୍ଧୁ ଆଉ ଆପଣ ଯୋଉ ଏପଟେ କୋବି ହୋବି ଆପଣ ଲଗାନ୍ତି କୁଆଡେ ଶୁଣିଲି?
ହଁ କୋବି ଲାଗେ ଏଇ ଲାଗେନି ଲାଗିବ ଆଉ।
କେବେ କଣ ଏ ବର୍ଷା ବର୍ଷା ଛାଡ଼ିଲେ ପୁଣି କୋବି ବି ଆରମ୍ଭ କରିବେ?
ହଁ ବର୍ଷା ବର୍ଷା ଛାଡିଲେ ଟିକେ ଲଗା ଲଗି ହବ ଆଉ ବର୍ଷାଟା ତ ହଇରାଣ କରୁଛି ଆଉ। କଣ କରିବା ଚାରି, ପାଞ୍ଚ ଦିନ ଲାଗିକି ରହି ଛାଡିବାର ନାହିଁ
ବନ୍ଧୁ ଆପଣଙ୍କର ଏବେ ଯୋଉ ବର୍ଷା ଟା କେଦିନି ଅଛି ଲଘୁଚାପ ଆପଣ ଜାଣିଛନ୍ତି କିଛି ପାଣିପାଗ କିଛି କହିପାରିବେ?
ସାତ ଯେ ଆଠ ପହଞ୍ଚିଲା ଏବେ ଅଛି କଣ ସଉ ସାତଟାର ଦେଖିବା କମୁଛି କି ନା ନାଇଁ।
ସାତ ତାରିଖ ଯାଇକି ଅଛିି ମ। ଆଉ ବନ୍ଧୁ ଆପଣଙ୍କ ଏ ଯୋଉ ବ୍ରିଜ ଟା ଆମର କେତେ ବର୍ଷ ହେଲାଣି ଆପଣଙ୍କର ବ୍ରିଜ ଟା?
ହଁ ବ୍ରିଜ ଟା ହେଇଗଲାଣି ସେଇ ଆଠ, ଦଶ ବର୍ଷ ହେଇଗଲାଣି ଆଉ।
ଆଛା ଆଛା ଆପଣ ବ୍ରିଜ୍ ଯେତେବେଳେ ବ୍ରିଜ ହେଲା ଆପଣ ପାଇଁ କଣ ଆପଣଙ୍କ ସୁବିଧ ହେଲା ବ୍ରିଜ୍ ପାଇଁ?
ସୁବିଧା ଟା ଆମର ହେଲା ଯେ ଏପଟେ ସେପଟ ଯିବାକୁ ଏ ନା ବହୁତ ବାଟ ଭୁଲିକି ଯିବାକୁ ପଡିଥିଲା। ଫ ଲା।
ଜୟପୁରଟେ ବୁଲି ଯାଉଥିଲେ ଆପଣ କଲେଜ ଯାଇପାରଲେ ପୋଲବାଟେ ମେଡିକାଲ ଯାଇପାରିଲେ।
ହୁଁ, ହୁଁ।
ଆଛା ଆଛା ଆଉ କଣ ବନ୍ଧୁ ଆଉ ଆଉ କିଛି ଆପଣଙ୍କର ଏପଟେ ମେଡିକାଲ ଆପଣ ରହୁଛି ବାସୁଦେବପୁରୁ।
ବାସୁଦେବପୁରରେ ରହୁଛି ଆମର ଜୟପୁରରେ ଅଛି ମେଡିକାଲ।
ଆଛା ଆପଣ ଆଉ ବନ୍ଧୁ ଆଉ କଣ କୁହନ୍ତୁ ଫସଲ ଫସଲ ଉପରେ
ଆଉ ଆପଣଙ୍କ ଚାଷ ବାସ କରୁଛନ୍ତି ନା କଣ କରୁଛନ୍ତି?
ଆଉ ଚାଷ ତ ଆମର ଏଇ ଚାଲିଛି ଧାନ ଫାନ ସବୁ ବିହନ ପଡିଛି। କଳି ହେଲେ ଧାନ ରୁଆ ପୋତା ଚାଲିବ।
ଓ ହୋ ଆଉ ମାଛ ଚାଷ।
ମାଛ ଚାଷ ତ ଆମର ତନ ଗାଡିଆ ଖୋଳା ହେଇଛି ଖାଲି ଗାଁର ଆସିବ ମାଛ ପଡିବ।
ହଁ ମୁଁ କ ଶୁଣିବାକୁ ପାଇଥିଲି ଆପଣ ଛତୁ ଚାଷ କରନ୍ତି ବୋଲି।
ଛତୁ ଚାଷ ତ ଆମର ହେଇନି ଛଣ ଫଣ ପଡିଛି। ସିଏ ଆମର ଅଛନ୍ତି ସାନ ଭାଇ ଜଣେ ସି ଆମକୁ ସହଯୋଗ କଲେ ସିନା ହବ ସେ କିଛି କରୁନାହାନ୍ତି।
ଓହ ତାକୁ ଟିକେ କୁହନ୍ତୁ। ଯେ ସହଯୋଗ ଫଯୋଗ କରିବେ ଯଦି ହବ ଆମେ ପାର୍ଟନର ରହିପାରିବା ଆପଙ୍କ ସହିତ।
ଆମେ ଆପଣ ସାଙ୍ଗେ ପାଟନର ରହିବେ କି ଆପଣ ଯଦି ଆସିବେ ଯେ ଆମ ଅଥିକି ପାଟନର କରବା।
ହଁ ଯିବା ଆମେ ମନା ହେଉଛି ଯିବା ପାଇଁ ଯି
ହଁ ଆପଣ ଆସନ୍ତୁ ପାଟନର ରହିବା ଆଜ୍ଞା ଆଜ୍ଞା।
ସେଟା ଏମତି ହଇରାଣ କରୁଛ କଣ କରିବା?
ବନ୍ଧୁ ବର୍ଷା ତ ବହୁତ ହଇରାଣ କରୁଛି ପାଗ ତ ପୁରା ବର୍ଷା ଦିନ ଆଇଲା ଏଇନା ତ ଏମିତି ବର୍ଷା କରିବ ଆଉ କଣ କରିବା ବନ୍ଧୁ।
ଏଇତ କଥା ଆଉ କଣ କହିବା ଏ ଆମର ଏଠି ବୈଛୁ ଆମ ନଈ କୂଳ ଆସିକି ମଣ୍ଡପ ପାଖରେ। ବୋଟା ହଉଛି ହଉଛି ଆମେ ଏଠି ବହିଛୁ ଆଉ କୁଆଡେ ଯାଇପାରୁନୁ ଆ ଗୋଟେ ଜାଗାରେ ବହିଛୁ।
ଆଉ ବନ୍ଧୁ ଆପଣ ଏଇ ଯୋଉ ମଣ୍ଡପଟି ହେଇଛି ଏ ମଣ୍ଡପଟି ଆମର କିଏ କରିଥିଲେ ଆପଣଙ୍କର।
ଏଇ ଆମର ଗମେଟେ ତରଫରୁ ହେଇଥିଲା ଆଉ
ଆଛା ଆଛା ଗମେଟ ତରଫରୁ ହେଇଛି ବନ୍ଧୁ ଆପଣ ଏଇ ମଣ୍ଡପରେ କେତେ କଣ ବାହାଘର ହେଲାଣି?
ଶହେ ଦେଢଶ ପାଖା ପାଖି ହେଲାଣି। ବାରି ରେ ଏବେ କିଛି ଲାଗିନି।
ଆଛା କିଛି ଲଗେଇନାହାନ୍ତି ଆଛା ଆଛା କିଛି ଲଗେଇନାହାନ୍ତି ଆମ ବାରିଟେ ଆମର ତ ଜହ୍ନି ଫନି ସବୁ ଲାଗିଛି ଆମ ବାଇରେ ଜହ୍ନି ବାଇଗଣ ପୋଟ ପୋଟ ପୋଟଳ ତ ଲାଗିନି ଜହ୍ନି ବାଇଗଣ ବିଲହାତି ବିଲାତି ସବୁ ଲାଗିଛି ଆମ ବାରିରେ। ଆସନ୍ତୁ କି କୋଉ ଦିନ ଆସନ୍ତୁ ଆସନ୍ତୁ କୋଉଦିନ ବେଗ ଫୁଲ କରି ନେଇଯିବେ ଆମ ଘରୁ।
ହଁ ଯିବା ଆଉ କହୁଛନ୍ତି ଯିବା ପ ଦେଇଦେବେ ଆଉ
ଆପଣ ବନ୍ଧୁ କୋଉଠି ପଢୁଥିଲେ?
ମୁଁ ଏ ପଢଥିଲି ଆମର ଭୁବନେଶ୍ୱରରେ, କୃପାଦଳ ଇଞ୍ଜିନିୟରିଂ କଲେଜ।
କୋଉଠି ଦେଲେ?
ଭୁବନେଶ୍ୱର, ଭୁବନେଶ୍ୱର କୃପାଜଳ ଇଞ୍ଜିନିୟରିଂ କଲେଜ। ହଁ, ଆମ ଡିପ୍ଲୋମା କରିଥିଲି। ଡିପ୍ଲୋମା, ଡିପ୍ଲୋମା କମ୍ପୁଟର ସାଇନ୍ସ କ
ଡିପ୍ଲୋମା କରୁଥିଲେ?
ହଁ, ଡିପ୍ଲୋମା କରୁଥିଲି।
ଆଉ ବନ୍ଧୁ, ଆପଣ ଗାଈ ଫାଇ ରଖିଚନ୍ତି, କ୍ଷୀର ଫିର ଦୁହୁଚନ୍ତି ନା?
ହଁ ଗାଇ ଫାଇ ଅଛି, କ୍ଷୀର ଦୁହାଁହଉଚି, କ୍ଷୀର ପିଉଚୁ ଆମେ।
କ୍ଷୀର ପିଉଚନ୍ତି, ଆଉ ବନ୍ଧୁ ଆଉ କଣ କହୁନାହାନ୍ତି, ଖବର ସବୁ ସବୁ ଆପଣଙ୍କର?
ପକାଳ ଫଖାଳ ଖାଇଲେଣିନା, ନା ନାଇଁ?
ହଁ, ପଖାଳ ତ ଖିଆହେଇନି, ଗାଧଇସାରିଲା ପରେ ପଖାଳ ଖିଆ ହବ।
ହୁଁ, ପଖାଳଟା ଖାଆନ୍ତୁ, ପେଟ ଥଣ୍ଡା ରହିବ, ମୁଣ୍ଡ ଥଣ୍ଡା ରହିବ।
ହଁ ପଖାଳ ଖାଇବ, ପେଟ ଥଣ୍ଡା, ମୁଣ୍ଡ ଥଣ୍ଡା, ଥଣ୍ଡା ରହିବ ତମର ପେଟ।
ଆଉ କଣ କହିବ, ଆମର ତ ଆଡେ ହେଇ ବର୍ଷା ହଉଚି, ଆମେ ବୁଲୁଚୁ ନଈକୂଳେ ଆଉ, ଗଛ ପତ୍ର ଦେଖୁଚୁ ସବୁ। ଏ ଆମ ଟାୱାର ଲାଗିଚି, ଆଡେ ପାଣି ଟାଙ୍କି ହେଇଚି, ଏଇେ ନାଲିଆ ଟ୍ରାକ୍ଟର ଥୁଆ ହେଇଚି।
ବନ୍ଧୁ, ମୁଁ ଗୋଟେ ଛେଳି ଚାଷ କରିଚି, ଆପଣ ଆସି ରହୁନାହାନ୍ତି ଆମ ପାଖରେ। ବହୁତ ଗୁଡା ଛେଳି ରଖିଛୁ ଆମୁକୁ, ଗମେଣ୍ଟ ତରଫରୁ ଆମକୁ ମିଳିଚି ଛେଳି, ଆମେ ଛେଳି ରଖିଛୁ। ଆପଣ ଆସି ରହୁନାହାନ୍ତି?
କେତେ ଖଣ୍ଡେ ଛେଳି ରଖିଛନ୍ତି ଆପଣ‌? ଶହେ ଦୁଇଶହ ଛେଳି ରଖିଛନ୍ତି ତାହଲେ?
ଆଜ୍ଞା। ଆମର ଏପଟେ ଗୋଟେ ସାଇଟ କୁକୁଡା ଫାର୍ମ ଅଛି, ଏପଟ ସାଇଟ ଛେଳି ଫାର୍ମ ଅଛି, ଆପଣ ଯୋଉ ଫାର୍ମ ରେ ରହିପାରିବେ।
ଆଉ କୁକୁଡ଼ା ଫାରମ ଟା କଲେନି, କୁକୁଡ଼ା କୁକୁଡ଼ା ଫାର୍ମ?
କୁକୁଡ଼ା ଫାର୍ମ ଅଛି, ଏପଟେ ଛେଳି ଫାର୍ମ ଅଛି।
ଓହୋ, ଖାଲି ମାଛ ଟା ବାକି ରହିଲା, ମାଛ ଟା ବି ଲଗାନ୍ତୁ, ଚୁଙ୍ଗୁଡି ଫିଙ୍ଗୁଢି ଚାଷ କରନ୍ତୁ।
ଆଉ ବନ୍ଧୁ ଏ ପାଗ ଆଜି ଦେଇଚି, ଆପଣ କଣ ଆଜି ଆଇଁଷ ଫାଇଁଷ କଣ ହଉଚି?
ଜାଣିଚୁ ତ, କିଛି ଜାଣିନୁ ଠିକସେ, ଦେଖିବା କଣ ଆଣିବା ଟିକେ ଲଗେଇ ଖାଇବା ଆଉ। ଆଇଁଷ ତ କଣ ହେଇଚି ଜାଣିନି ଆଣିକି କରିବା କଣ ଆଉ।
ହଁ କରନ୍ତୁ, କରନ୍ତୁ, କଁ ବନ୍ଧୁ ଏ ପାଗ ଦେଇଚି ଆପଣ, ଏ ପାଗର କିଛି ଫାଇଦା ଉଠାନ୍ତୁ ଆାଇଁଷର।
ହଁ ନେଇଆସିବା କଣ ଟିକେ ଆଉ, ଆଉ ବର୍ଷା ତ ପାଗ କରୁଚି ଏଇନା ଟିକେ ଥଣ୍ଡା ଥଣ୍ଡା ପାଗ, ମଜା ପୁରା କୁଲ କୁଲ ଲାଗୁଚି ଆଉ।
ଆଜ୍ଞା ଆଜ୍ଞା। ଆଉ ବନ୍ଧୁ, ଆପଣଙ୍କର ଯୋଉ ଯାଇଥିଲେ ଏପଟେ ଯୋଉ ଏଠିକି ଝାରସୁଗୁଡା ଆପଣ ଯାଇଥିଲେ ଏବେ ଆପଣ କଣ ପଳେଇ ଆସିଲେ, କଣ କିଛି କହିଲେନି।
ସେଠି ଜାଗାଟା ଭଲ ନୁହେଁ, ଡଷ୍ଟ ଧୂଳି ମୂଳି ପ୍ରବଳ ଉଡୁଛି, ଇଏ ସିଏ ସେଇକୁ ଅସୁବିଧା ହଉଚି ଆଉ କଣ କରିବା? ଦେହ ଖରାପ ହେଇଯିବ ସେ ଜାଗାରେ ରହିଲେ, ସେଥିପାଇଁ ପଳେଇ ଆଇଲୁ ଆଉ।
ଆଛା ଆଛା, ସେ ଲୁହା ପ୍ଲାଣ୍ଟ ଟା ଯାଇଥିଲେ।
ହଁ, ଏଇ ଆମ ଗାଁରେ ଜଣେ ଭଦ୍ର ବ୍ୟକ୍ତି ଆଇଲାଣି ଏଇଠିକି।
ହ ଆଚ୍ଛା ଆଚ୍ଛା ଆପଣଙ୍କର ଧୂଳି ଫୂଳି ଉଢିଲାଠୁ ଆପଣ ପଳେଇ ଆସିଲେ।
ହଁ ଧୂଳି ମୂଳି ଉଡିଲା ପ୍ରବଳ ପଳେଆଇଲି ଆଉ।
ଆଜ୍ଞା। ଆଛା ଆଛା ଆପଣ ପଳେଇ ଆସିଲେ ତାଲେ ଧୁଳି ଫୂଳି ଉଡିଲାଠୁ ଆପଣ ପଳେଇ ଆସେ ଆଉ।
ଆଜ୍ଞା ଧୁଳି ପ୍ରବଳ ହଉଚି ଆଉ କଣ କରିବା ପଳେଇଆଇଲି ସେଥିପାଇଁ ଆଉ।
ବନ୍ଧୁ ଆପଣ ଏପଟେ ମାଛ ଫଛ ଧରୁ ନାହାନ୍ତି?
ହଁ ଆମର ଅଛନ୍ତି ମାଛ ଧରିବାକୁ ଅଛନ୍ତି ଲୋକ ଏ ଧରୁଚନ୍ତି ଯାଇଁକି। ଆମ ଘର ପାଖରେ ଜଣେ ଅଛନ୍ତି ସେ ପ୍ରବଳ ମାଛ ଧରୁଚନ୍ତି।
ଆଉ ବନ୍ଧୁ ଆପଣ ଆମକୁ କେବେ ଡାକିକି ମାଛ ଫାଛ ଦିଅନ୍ତୁ।
ଡାକିବା ଆଉ ଦବା ଆଉ।
ଆସିଲେ କେବେ ନେଇକି ଯିବେ ମାଛ ଆଉ।
ଆଉ ବନ୍ଧୁ କୁହନ୍ତୁ।
ଆଉ କଣ କୁଅନ୍ତୁ।
ବନ୍ଧୁ ଏ ଜଣେ ଅଛନ୍ତି ବ୍ୟକ୍ତି ଭଦ୍ର ବ୍ୟକ୍ତି ଇଏ ପାଟି କରୁଚନ୍ତି ଆମେ ଟିକେ ଇଆଢେ ପଳେଇ ଆସିଲୁ।
ଓହ ଲୋକ ଟିକେ ଜାଣିପାରୁନାହାନ୍ତି ଆଉ। କୁହନ୍ତୁ।
ଆଉ ବନ୍ଧୁ ମାଛ କଣ କେତେ କଣ ପଡେ ପଡେ ତ ଆପଣ ହଉଚି?
ହଁ ସାଢେ ପ୍ରବଳ ମାଛ ଧରା ହଉଛି ଏଇନେ କୁଇଁଟେଲ ମେଘ ପାଗ ଅଛି ଜାଲ ଲଖେଇକି ଲୋକ ପକଉଚନ୍ତି ଜାଲ। ପ୍ରବଳ ମାଛ ଧରୁଚନ୍ତି। ଆମ ଆଡେ ତ ଏଇ ବର୍ଷା କୁରୋହୁଚି ଜମା ଛାଡିବାର ନା ହିଁ ଧରୁନି। କୁହନ୍ତୁନି ବର୍ଷା ହଉଚି ପ୍ରବଳ ଯୋରେ।
ଆଉ ବନ୍ଧୁ ଆପଣ ଯୋଉ କଣ ଖାଇଥିଲେ ସକାଳେ ଆ କହୁଥିଲେ?
ମୁଁ ଖାଇଥିଲି ଚା ଚୁଡା ବିସ୍ ସ୍କୁଟ ମିକ୍ସଚର।
ଆଚ୍ଛା ଆଚଛା ଆ ରୁଟି ଖାଇଥିଲି ଆଜ୍ଞା ବନ୍ଧୁ ଏଇ ଯୋଉ ବର୍ଷାରେ ଆଉ କଣ କିଛି ତ ଖାଇ ହଉନି ଆଉ ଏଇଗୁଡା ତ ଖାଇବା ପଡୁଚି ଆଉ କଣ କରିବୁ ଆଉ।
ହଁ ଟିକଏ ଗାଧେଇ ପଡି ପଖାଳ ଖାଇ ଦିଅନ୍ତୁ ପେଟ ଥଣ୍ଡା ରହିବ ମୁଣ୍ଡ ଥଣ୍ଡା ରହିବ। ଥଣ୍ଡା ରହିବ ତମ ପେଟ।
ହଁ ଆମେ ଗାଧେଇସଇଲା ପରେ ନିଶ୍ଚିତ ପଖାଳ ଖାଇବୁ ଆପଣ ଆପଣ ବି ଆମକୁ ଟିକେ ସହଜଯୋଗ କରିବେ। ବନ୍ଧୁ ଆ ଆପଣ ମତେ ଟାଇମ ଦେଇଥିବ ଏତେ ସମୟ ଆପଣ ଆପଙ୍କୁ ଧନ୍ୟବାଦ।
ଧନ୍ୟବାଦ।